ହାଲୋ।
ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି?
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ କଥା ମତେ ପ୍ରାକ୍ ଶୁଧୁଛି ଆଉ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏଇ ବର୍ଷା ପାଇଁ ବା କୁଆଡେ ଯାଇ ନାଇଁ ମୋ କାମକୁ ଏବେ ଘରେ ଅଛି ଆ ଆପଣ ସେ କାନରେ ଦେଇଛନ୍ତି ତ?
ହଁ ହଁ ମୁଁ କାନରେ ଦେଇଛି ଆଜ୍ଞା। ଆପଣ ଏ ବ ମାନେ ବର୍ଷା ପାଇଁ ଆପଣ କୁଆଡ଼େ ଯାଉନାହାନ୍ତି?
ନାଇଁ ଯେହେତୁ ବର୍ଷା ହଉଛି ତ ସେଥିପାଇଁ ମତେ ଟିକେ ଭଲ ଲାଗୁନି ଯେହେତୁ ଭଲ ଲାଗୁନି ମୁଁ ହଉଛି ଟିକେ କୁଆଡେ ଯାଉନି ଏଇଠି ଅଛି ହଉଛି ଏ ସମୟ ସୁବିଧା ଦେଖିକି ମୁଁ ମୋର ହଉଛି ଟି କେ ଯିବି କେତେବେଳେ କୁଆଡେ କାମ କରିବାକୁ ଆ ଆଉ ମୁଁ କହୁଥିଲି କି ଆପଣ ଆପଣଙ୍କ ଯୋଉ କାମକୁ ଯାଉଛନ୍ତି ଆପଣଙ୍କର ଏ ଡ୍ୟୁଟି ସମୟ କିଛି ଥାଏ ମ୍ୟାମ ହେଲା।
ନାଇଁ ପ୍ରଥମେ ମୁଁ ଯୋଉଦିନ ଫାଷ୍ଟ କି କଲି। ସେ ସକାଳ ଛଅଟା ରୁ ଦିଟା ପନ୍ଦ ଟାଇମ ଦେଇଥିଲେ। ମୁଁ ଭାବିଲି ଏଇ ଟାଇମିଟା ସେଦିନ ଯାଏ ମୁଁ କାରଣ ଜମା ମୋର ଏକ୍ସପେନ୍ସ ନାହିଁ ମୁଁ ଏଟଳେ ଗଲି। ତେଣୁ ମୁଁ ଦେଖିଲି ଇଁ ଏଇ କାମଟା ମତେ ଠିକ ହବ ଏଇ ସମୟରେ ରହିବା ଭଲ। ଆଉ ବରଂ ଭୋରୁ ଉଠିକି ଆସିବି।
କିନ୍ତୁ ତାପରେ ମତେ କହିଲେ ନାଇଁ ତମେ ମଝି ଡ୍ୟୁଟିଟା କର। ଆଉ ନାଇଟ୍ ଡ୍ୟୁଟିଟାରେ ଗୋଟେ ଛୋଟା ଲୋକଟ ଅଛି ସେ ଡ୍ୟୁଟି କରିବ। ହଉ ଠିକ ଅଛି ତା ଛଡା ମୁଁ ବି ଟିକେ କାମ ଶିଖିଯିବି ଟିକେ ହାର୍ଡ ହଉ ବରଂ ଟିକେ ହାର୍ଡ ମାନେ ଆଜ୍ଞା କଣ କି ସେ ଅଢେଇଟା ଦିଟା ଅଢେଇଟା ପରେ ଆ ଗାଡି ଆସୁଛି। ସେଠି ଠିଆ ହେଇକି ଦି ତିନି ଘଣ୍ଟା ମତେ ଟି ହିସାବ ପତ୍ର ରଖିବାକୁ ପଡିବ। ଆଉ ନହେଲେ ତାପରେ ଆଜ୍ଞା ଫାଙ୍କା ଖାଲି ବୁଲିବି ବସିବି ଆଉଁ ପାଟି ଚାଖଣ ଜିନିଷ ପାଠରେ ପକେଇବା କଥା ଆଉ କଣ ଆଉ କିଛି ଇଏ ନାହିଁ। ତେଣୁ ଯାଉ ପନ୍ଦର ଦିନ ଖଣ୍ଡେ ଦେଖିବା ତାପରେ ମୁଁ ରାତି ଡ୍ୟୁଟିଟା କଲେ ମତେ କିଛି କାମ ନାଇ ଭଲ କିନ୍ତୁ ରାତି ଅନିଦ୍ରା ହବା ଦେଖ ଖିଆ କଣ ସୁବିଧା ହଉଛି ମୁଁ କରିବି ଆଉ।
ହଁ ମୁଁ ଭାବୁଥିଲି କି ଆ ଆପଣ ଆପଣଙ୍କର ଭାଇ କୁ ବି ସେଇଠି ର ରଖି ଦିଅନ୍ତୁ ଯେମିତି କିି ମାନେ ଆ ଆପଣଙ୍କର ଭାଇ କୁ ଆପଣ ରଖି ଦେଲେ ଆପଣ ଭାଇକୁ କହିବେ ସିଏ ପନ୍ଦର ଦିନ ରାତି ଡ୍ୟୁଟି କରିବେ ଆପଣ ପନ୍ଦର ଦିନ ରାତି ଡ୍ୟୁଟି କରିବେ ଆଉ ତାପରେ ସିଏ ପନ୍ଦର ଦିନ ସକ ସକାଳ ଛଅଟା ବେଳେ ଡ୍ୟୁଟି କରିବେ ଆପଣ ବି ପନ୍ଦର ଦିନ ସକାଳ ଛଅଟା ବେଳେ ଡ୍ୟୁଟି କରିବେ। ଏମିତି କଲେ ଆପଣ ଦି ଭାଇଙ୍କ ଭିତରେ ବି ଇଏ ହବ ଆପଣଙ୍କୁ ବି ମଧ୍ୟ ସବୁଦିନ ରା ତି ଅନିଦ୍ରା ହେବାକୁ ପଡିବ ନାହିଁ ନହେଲେ ଏମିତି କରିବେ ଗୋଟେ ଧର ଆଜି ସୋମବାର ଆଜି ସୋମବାର ଆପଣ ରାତି ଡ୍ୟୁଟି କଲେ ଆପଣଙ୍କ ଭାଇ ଦିନ ଡ୍ୟୁଟ ଟା କରିଦେଲେ ଆଉ ମଙ୍ଗଳବାର ଆପଣ ଦିନଟି ଡ୍ୟୁଟି କଲେ ଆପଣ ଙ୍କ ଭାଇ ରାତି ଡ୍ୟୁଟିଟା କରିଦେଲେ ଏମିତି ମିଳିମିଶିକି କଲେ ଜଣା ପଡିବନି ରାତି ଅନିଦ୍ରା ହେବାଟା କି ଆଉ କିଛି ବି ଜଣା ପଡିବନି ବୁଝିଲେ। ତ ମୁଁ କଣ କହିବାକୁ ଚାହୁଁଛି?
ହଁ ମୁଁ ଜାଣିଲି ଠିକ ଯେ ଏଇଟା ଆକଚୁଆଲି ଆପଣ ଯୋଉ କଥା କହିଲେ ଠିକ ଅଦଳ ବଦଳ ହେଇକି କଲେ ମାନେ ଧରା ଯାଉ ମୁଁ ଗୋଟେ ରାତି ଅନିଦ୍ରା ହେଲି ତାପର ଦିନ ସିଏ ଅନିଦ୍ରା ହବ। ତାପଦିନ ମୁଁ ହେବି ଏମିତି ଅ ହେଇ ଗଲେ ମାନେ ତାକୁ ନିଦ କଷ୍ଟ ହବନି କି ମତ ତେ ନିଦ କଷ୍ଟ ହବନି ଆଉ ଆମ ଟାଇମରେ ଆମ ଟାଇମ କଲୁ ଆଉ ଏଇଟା ସୁବିଧା ହନ୍ତା ଆଉ ଖାଇବାକୁ ନେଇଯାଉ ନହେଲେ ସେଠି ନହେଲେ କିଣିକି କଣ ଖାଇଦବୁ। କଣ କିଣିକି ରାତିରେ ଖାଇବା ପାଇଁ ଆଜ୍ଞା କ ସନ୍ଧ୍ୟାବେଳେ ତ ଟିକେ କଣ ଖିଆ ହଉଛି। ରାତିରେ କଣ ଟିକେ ଖାଇଦେଲେ ହବ ଆଉ ରୁଟି ଦି ଖଣ୍ଡ ହଉ କି ବ୍ରେଡ ଗୋଟେ ହଉ କଣଟେ ଖାଇଦେଲେ ବସିଗଲେ ଭୋର ଛଟା ପର୍ଯ୍ୟନ୍ତ। ଆଉ ତେଣୁ ମୁଁ ସେଇଆ ଚିନ୍ତା କରୁଛି ସେଇୟା କଲେ। ଠିକ ହବ ଆଉ ବର୍ତ୍ତମାନ ତ ବର୍ଷା ଛାଡି ଯାଇଛି ବୁଝିଲେ କି?
ହଁ ହଁ ବର୍ଷା ତ ଛାଡି ଯାଇଛି ବର୍ଷା ତ ମାନେ ବର୍ଷା ଯୋଉ ଛାଡି ଯାଇଚି ହୋ ଯାଆନ୍ତି ବର୍ଷା ହଉଚି ପୁଣି ପନ୍ଦର ମିନିଟ ପରେ ଛାଡି ଯାଉଚି ପୁଣି ପନ୍ଦର ମିନିଟ ପରେ ହଉଚି ପୁଣି ଛାଡି ଯାଉଚି। କଥାଟା ହଉଚି କି ଆମେ ଯେତେବେଳେ ବାଟରେ ଯାଉଥିବା ଯଦି ବର୍ଷା ହଉଥିବ ଆମେ ତାହେଲେ ଆ ଆସିପାରୁନଥିବ ନା କଥାଟା ହଉଚି ସେଇଟା ସେଇ କଥାଟାର ହିଁ ମତେ ଖାଲି ଡର ଟିକେ। ନହେଲେ ଆଉ କିଛି କଥା ନାହିଁ ଆଉ ଆପଣ ଯୋଉ ଚାଖଣ କଥା କହିଲେ। ଏଁ ମାନେ ଧର ଚାକ ଚାଖଣ କଥା ଯୋଉ ଆପଣ କହିଲେ ଚାଖଣ ଆପଣଙ୍କର ଅଫିସ ରେ ବି ମାଲିକ ଆଣିକି ଦିଏ ବେଳେ ବେଳେ ଥଣ୍ଡା କିମ୍ବା ବରା ସିଙ୍ଗଡା କିମ୍ବା ଆଉ କିଛି ଜିନିଷ।
ନାଇଁ ମୁଁ ଏଇ କେତେ ଦିନ ଯିବାରେ ମୁଁ ଦେଖିଲିଣି ତ ଦିଥର ଖଣ୍ଡେ ଥଣ୍ଡା ଆଣିଲେଣି। ଆଉ ଉ ଆମକୁ ଥଣ୍ଡା ଦଉଛନ୍ତି ପିଇବା ପାଇଁ। ତେଣୁ ମୁ ଏଇଦି ଏତେ ଯାଉ ଆଉ ମୁଁ ବାକିତକ ଜାଣିନି। କିନ୍ତୁ ମୋ ଆରେ ଭିତରେ ମୁଁ ଦେଖିଛି ଖାଲି ଥଣ୍ଡା ଦି ଦିଥର ଆଣିକି ଦେଲେଣି ବୁଝିଲେକି।
ଆ୍ଛା ଆଛା ମାନେ ଆପଣ। କହୁଛନ୍ତି କି ମାନେ ଯୋଉ ଗରମ ପାଇଁ ଥଣ୍ଡା ବଡ ବୋତଲ ଆଣିକି ଦିଅନ୍ତି ନା ସମସ୍ତଙ୍କର ଅଲଗା ଅଲଗା ବୋଟଲ୍ ଆଣିକି ଦିଅନ୍ତି।
ନାଇଁ ନାଇଁ ବଡ ବୋତର ଆଣତି ଗ୍ଲାସ୍ ରେ ଅ ସମସ୍ତଙ୍କୁ ଉଜାଡିକି ଦିଅନ୍ତି ସମସ୍ତେ ପିଅନ୍ତି କାରଣ କଣ କି। ମାନେ ଏକେରେ ଗରମ ହଉଚି ଆଉ ପିଲା ଷ୍ଟାଣ୍ଡିଙ୍ଗ୍ ରେ ରହୁଛନ୍ତି ଯୋଉ ଲେବର ମାନେ ଲୋଡ ଲୋଡ଼ କରୁଚନ୍ତି ଆଉ ସେମାନଙ୍କୁ ଯାହାେଲେ କଷ୍ଟ ସେମାନେ ଖାଲି ପାଣି ମାଗନ୍ତି। ମାନେ ଗୋଟେ ଗାଡି ଲୋଡଅଲୋଡ଼ ଭିତରେ ସେମାନେ ପ୍ରାୟେ ତିନି ବୋତଲ ଖଣ୍ଡ ମାନେ ଦେଢ ଲିଟରିଆ ବୋତଲରେ ସେ ତିନି ବୋତଲ ଖଣ୍ଡେ ପାଣି ପିଇଯାଆନ୍ତି। ତେଣୁ ମାଲିକ ସେଥିପାଇଁ କହେ ଏ ପିଲାଙ୍କୁ ଟିକେ ଥଣ୍ଡା ଦିଅ ହେଠୁ କରିଥାନ୍ତି ଗୋଟେ ଦି ଲିଟିରିଆ ଥଣ୍ଡା ଆଣିବେ ଏଠି ସମସ୍ତେ ପିଅନ୍ତି ମିଶିକି ଆଉ କଣ
ଆଚ୍ଛା ଆଚ୍ଛା ନାଇଁ ନାଇଁ ଯେହେତୁ ସେ ପିଲାମାନେ ଶାରୀରିକ ପରିଶ୍ରମ କରୁଚନ୍ତି। ତାଙ୍କୁ ନିହାତି ପାଣି ଦରକାର ଆଉ ମାଲିକ ବି ସେତେ ଭଲ ଯାହା ହଉ ସିଏ ସେ ଆପଣଙ୍କୁ ହଉଛି ମାନେ ଏମତି କରିକି ମାନେ ଥଣ୍ଡା ବେଳେ ବେଳେ ଦଉଚି। ତାହେଲେ ବହୁତ ଭଲ ଆଉ ଆପଣଙ୍କର ସେଇଠି ଏସି ରୁମ୍ ଅଛି?
ହଁ ଆମର ଗୋଟାଏ ଏସି ରୁମ ଅଛି ଦିଟା ଦିଟା ରୁମ୍ ବଡ ଏସି ରୁମ୍ ଅଛି। ସେଠି ପାଞ୍ଚ ଛଅ ଜଣ ଷ୍ଟାଫ୍ ବସିକି ସିଷ୍ଟମ କାମ କରୁଚନ୍ତି। ଆଉ ତେଣୁ ବେଳେ ବେଳେ ମଝିରେ ମୁଁ ଘଣ୍ଟେ ଅଧଘଣ୍ଟେ ଦି ଘଣ୍ଟା ଟା ଯାଇକି ବେଳେ ବେଳେ ବସି ପଡୁଚେ। କାରଣ ମୋର ବାହାରେ ତ କାମ ରହିଯାଉଚି ତିନି ଚାରି ଘଣ୍ଟା ତେଣୁ ସେଟା କୂଲ ହେଇଯାଉଚି ଘର। ତେଣୁ ମୁଁ ଘଣ୍ଟେ ଅଧେ ଵଶିଲେ ଉଁ ଲୋ ବୋପା ମା ଏଠି ଥଣ୍ଡା ଥରି ପକେଇବ ମୋର ଆଉ ଏଠି ନାଇଁ ମୁଁ ପଦା ଆଁ ପୁରା ଦେହ ହାତ ସାଟ୍ ଫାଟ୍ ଦେଖିବେ ପୁରା ଓଦାଳିଆ ରକମର ହେଇଯାଉଛି ମୁଁ ହେଠୁ ପଦାକୁ ପଳେଇ ଆସେ ସେ ପାଦ ଯଦି ଖାଲି ପାଦ ପକେଇଦେବେ ଆପଣ ସେଠି ଆପ ପୁରା ବରଫ ଭଳିଆ ଲାଗିବ ସେମାନେ କେମିତି ବସି କାମ କରି ତାଙ୍କର ସବୁ ଅଭ୍ୟାସ ହେଇଗଲାଣି ହେଇଗଲାଣି ନୁହେଁ
ଏ ଦେଖନ୍ତୁ ଆପଣଙ୍କର ଏ ଏସିରେ ନିତିଦିନିଆ ରହିବାର ଅଭ୍ୟାସ ନାହିଁ ନା ସେଥିପାଇଁ ଆପଣଙ୍କୁ ଟିକେ ଥଣ୍ଡା ବି ହଉଚି ଥଣ୍ଡା ଲାଗୁଥିବ ହେଲେ ତାଙ୍କୁ ମାନେ ଏତେ ସମୟ ଥଣ୍ଡାରେ ରହିକି ମଧ୍ୟ ତାଙ୍କୁ ଦେଖି ପଚାରିବେ ତାଙ୍କୁ ଗରମ ଲାଗୁଥିବ। କାହିଁ କି ନା ତାଙ୍କର ଏସି ର ଅଭ୍ୟାସ ଅଛି ମାନେ ବହୁତ ଥଣ୍ଡାରେ ରହିବାର ଅଭ୍ୟାସ ଅଛି। ସେଥିପାଇଁ ହେଲେ ଆଉ ଗୋଟେ କଥା ଜାଣିଛନ୍ତି ଆପଣ ଯଦି ଟିକେ ଘରୁ ଘିଅ ଘିଅ ଖାଇକି ଯିବେ ତାହେଲେ ମଧ୍ୟ ଆପଣଙ୍କୁ ଏତେ ଥଣ୍ଡା ମାଲୁମ ହବ ବନାଇଁ ଗରମ ଲାଗିବ ଆପଣ ମଝିରେ ମଝିରେ ଘିଅ ଫିଅ ଖାଇକି ଯାଉନାହାନ୍ତି ଘରକୁ
ହେ ଦେଖନ୍ତୁ ଘିଅ ଗୋଟେ ଜିନିଷ ମାନେ ଯଦି ଲୋଭରେ ଟିକେ ଅଧିକ ଖାଇଦେବେ ଆଜ୍ଞା। ଯଦି ପେଟ ଗରମ ହେଇଗଲା ଡାଇରେକ୍ଟ ଯଦି ହେଇଗଲା ଆଜ୍ଞା। ଅଫିସ ରେ ଡାଇରେକ୍ଟ ମୁଁ ସେ ସବୁ ଜିନିଷବ ପସନ୍ଦ କରିନି କୋଉଠି ବାହାରେ ଲାଟିନ୍ ଯିବା ଇଏ କରିବା। ତେଣୁ ଘରେ ରହିଲେ ଖାଇଲେ ଏଇଟା ଚଳିବ ଅ
ଫେ ଅଫିସ ସାର୍ ଭିତରେ ମୋ ଦେହଟା ଜମା କିଛି ପେଟ ଫେଟ କିଛି ଗୋଳମାଳ ନ ହଉ କିଛି ନ ହଉ ମଉ ଯଉ ଆଠ ଘଣ୍ଟା ଦ ଆଠ ତମ ଯିବା ଆସିବା ରହିବାରେ ଦଶ ଆଠ ଘଣ୍ଟା ଦଶ ତେଣୁ ଭଲରେ ଯେମିତି କାମ ଟା ମୋର ହଉ ତେଣୁ ଦେହ କିଛି ଅସୁବିଧା ନ ହଉ। ମୋ ଠାକୁରଙ୍କୁ ସବୁବେଳେ ଏଇଟା ଡାକୁଛି। ଏ ପ୍ରଭୁ ମୁଁ ଯୋଉ ସମୟରେ ଯାଉଛି କି କାମ କରୁଛି, ମୋର କୌଣସି ଅସୁବିଧା ନ ହଉ। ମୋ କାମରେ ଟିକେ ଭୁଲ ନ ରହୁ ତେଣୁ ମୁଁ ଟିକେ ଭଲ ହବାକୁ ଚାହୁଁଛି ବୁଝିଲେ କି
ନାଇଁ ନାଇଁ ଏଇଟା ତ ଆପଣ ସତ କଥା କହିଲେ ମାନେ କାମରେ କିଛି ଭୁଲ ଯେମତି ନ ହୁଏ, କାହିଁକି ନା ଭୁଲ ଭାଲ ହେଲେ ମାଲିକ ତାପରେ ଅସନ୍ତ ପ୍ରକାଶ କରିବେ ତାପରେ ଆପଣଙ୍କୁ ଦିପଦ କହିବେ ଆପଣଙ୍କର ଏକ୍ଟୁଲି କାମ ତମ ଟା କଣ ଟିକେ ମତେ ବୁଝେଇବେ କି
ମୋର ଆଜ୍ଞା କିଛି କାମ ନାହିଁ। ମାନେ ମୁଁ ଯୋଉଠି ବସୁଛି ସେଠି ଗୋଟେ ଟେବୁଲ ଆଉ ଭଲ ଗଦି ଚେୟାର ଟିଏ ପଡିଛି। ଫାଇଲି ଆଠ ଦଶଟି ପଡିଛି ବୁଝିଲେ କି ସେଠି ଲେଜର ମେଣ୍ଟେନ କରାଯାଏ ମାନେ କଣ କି କିଛି ନାହିଁ ଧର ଆମର ଗାଡି ଆସୁଛି ଯୋଉ ଲରି ଟ୍ରକ୍ ଗୁଡାକ ଆସୁଛି ମାଲ ନେଇକି। ସେମାନେ ଆସିବେ ଆଗେ ଆଗେ ତାଙ୍କ ପେପର ଟା ଦେବେ ଯେ ଆଜ୍ଞା ଆମେ ଏତିକି ଜିନିଷ ଆଣିଛୁ ଏତିକି ପ୍ୟାକେଟ୍ ଆଣିଛୁ। ଆଉ ଏଇଠୁ ଆଇଛି ଏ କରିଛୁ ତାପରେ ମୁଁ ସେଟା କଣ କରିବି ଅଫିସ ରେ ଦେବି ଅଫିସ ରେ ଦେଖିବି କହିଲ ଠିକ ଅଛି। ତା କୁଅ ଗାଡି ଲଗେଇବେ ମାଲ ଆଲୋଡ ହବ। ତାପରେ ମତେ ଗୋଟେ ଚାର୍ଜ ସଟ ଦେବେ ଯୋଉଥିରେ କି କାଉଣ୍ଟ କରିବା ପାଇଁ ଯେ କେତେ ମାଲା ହେଇଛି କଣ ହେଇଛି। ମୁଁ ଏଠୁ କାଉଣ୍ଟ କରେ କାଉଣ୍ଟ କରିକି ତାକୁ ଆଣିକି ମାନେ ସେ ଟ୍ରକ୍ ଡ୍ରାଇଭରକୁ ଡାକି ଆମର ଗୋଟେ ରେଜିଷ୍ଟର ତାକୁ ସେ ଲେଖିବ। କୋଉଠୁ ଆଇଥିଲା କେତେ ତାରିଖି ଆଇଥିଲା। କଣ ମାଲ ଆଣିଥିଲା କେତେ ମାଲ ଆଣିଥିଲା ତା ମୋବାଇଲ ନମ୍ବର ଗାଡି ନମ୍ବର ସବୁ ଲେଖି ରଖି ତାଠୁ ସାଇନ୍ କରି ତାପରେ ମୋର ଗୋଟେ ଗୋଟେ ଇନୁଆଡ ଖାତା ଅଛି, ମୁଁ ସେଥିରେ ମେଣ୍ଟେନ କରିବି। ଆଜି ଏତିକି ମାଲା ହେଇଲା ଏଇ ଡ୍ରାଇଭର ଆଣିଥିଲା ଏତିକି ଜିନିଷ ଆ ଥିଲା ଆଉ ଏଇ ସମୟରେ ଆଇଥିଲା ଏଇ ଗାଡି ନମ୍ବର ସେଠୁ ଡ୍ରାଇଭର ସିଗ୍ନେଚରଟା ରଖିବି ତାପରେ ସେ ପେପରଟିକି ମୁଁ ଲେଖି ଲେଖି ନେଇକି ସିଷ୍ଟମକୁ ଦେଇଦେବି ସିଷ୍ଟମ